ହଁ ହ୍ୟାଲୋ କେମ
ହଁ ମ୍ୟାଡ଼ାମ ନମସ୍କାର। ଭଲ ଅଛି ମ୍ୟାଡ଼ାମ ଆପଣ କେମିତି ଅଛନ୍ତି।
ମୁଁ ବି ଭ ଅଛି ମ୍ୟାଡାମ ଆଉ ଖାଇଲେଣି?
ହଁ ଖାଇଦେଲିଣି ଆପଣଙ୍କ ଖାଇବା ସରିଲାଣି?
ହଁ ମୁଁ ଏବେ ଏବେ ଏଇ ଖାଇକି ବସିଛି ଆଉ କଣ କରୁଥିଲେ?
ଓ ହଁ କିଛି ନାହିଁ ଏମିତି ମୋ ଭଉଣୀ ଆସିଛି ଏଠିକି ତ।
ହ
ହ ତା ସହିତ ଏମିତି କଥାବାର୍ତ୍ତା ହଉଥିଲୁ କୁଆଡେ ଟିକେ ବାହାରକୁ ଏମିତି ଯିବାକୁ ତ ସେଇଟା।
ହଁ ହଁ ଆପଣଙ୍କ ସାନ ଭଉଣୀ?
ହଁ ମୋ ମୋ ମାମୁଙ୍କ ଝିଅ ଏମିତି ସେ ଆସି ଛି ଏଠିକି ତାର ଏକ୍ସାମ ସରିଲା ହଁ।
ଓହୋ ଆପଣ ଆଉ କେବେ? ମୁଁ ବି କିଛି ନାହିଁ ଏଇଠି ବସିଥିଲି ଏବେ। ଆଉ ଆପଣ କେବେ ଆଉ କଣ ଓଡିଶା କୁ ଆସିବେ ବୋଲି କେବେ କଣ ଭାବିଛନ୍ତି କି?
ହଁ ମୁଁ ଏବେ ଓଡିଶାରେ ହିଁ ଅଛି। ମୋ ଫାମିଲି ଟା ବାହାରେ ରହନ୍ତି। ହଁ ମୁଁ ଓଡିଶାରେ ରହିକି ପଢାପଢି ମାନେ ମୋର ଆଗକୁ ପଢୁଛି। ଏକ୍ସାମ ଗୁଡା ଦେବା ପାଇଁ ଓଡିଶା ଆସି ଆସିଲି ମୁଁ ହଁ।
ହ ଏଇଟା ତ ବହୁତ ଭଲ କଥା ଆଉ ଏ ରକ କଣ କୋଉ ପରୀକ୍ଷା ପାଇଁ ଆପଣ ଏବେ ପାଠଟା କୁ ଦେଖୁଛନ୍ତି
ହଁ ମୁଁ ମାନେ ଅ ମୋର ପିଏଚ ଡି ହେଇଥିଲା ମୁ ପିଏଚ ଡି ଟା ଜଏନ କରିକି ତା ତାପରେ ସେଠି ଛାଡିଦେଲି କି ମାନେ ଅଧାରେ ଛାଡିଲି ସେଟା କୁଇଟ କରିଲି। ସିଭିଲ୍ ଏକ୍ଜାମ ଗୁଡା ଟିକେ ଦେବା ପାଇଁ ପରୀକ୍ଷା ଗୁଡା ତ ତା ପରେ ମୁଁ ଓଡିଶା ଆସି ଆସିଲି ହଁ ଏଠି ରହିକି ପଢାପଢି ଟିକେ କରୁଛି ଦେଖିବା କେମିତି ହଉଛି ଯେ।
ଓହୋ ଆଉ ଏଥରକ ରଜ ପର୍ବ ବେଳେ ଆପଣ ଏବେ ଓଡିଶାରେ ଥିଲେ?
ହଁ ମୁଁ ଏଠି ମାନେ ଗୋଟେ ଗୋଟେ ଦେଢ ବର୍ଷ ହଉଛି ମୁଁ ଏଠି ହିଁ ଅଛି। ଓଡ଼ିଶାରେ ଅଛି।
ଓହୋ ତାହେଲେ ରଜ ପର୍ବ ପାଳନ କରିଥିବେ ତାହେଲେ।
ହଁ ଆମ ସେପଟେ ରଜ ଏମିତି ମାନେ ମୁଁ ଜାଣିନି କେମିତି ପାଳନ କରାହୁଏ ସେ ଠି ଅଲଗା କିଛି କରାନ୍ତି ପୁ ମାନେ
ହଁ
ଆଉ ପୂଜା ପାଠ ଏମିତି ଆମ ରଜ ଦିନ ବନ୍ଦ ହେଇଯାଏ ଝିଅ ମାନେ କିଛି ପିନ୍ଧିବେନି ଏମିତି କି ଛି କିଛି ହେଇଯାଏ ମାନେ ସିନ୍ଦୁର ଲଗେଇବେନି। କିଏ ନୂଆ କିଛି ପିନ୍ଧିବେନି ଏମିତି ଥାଏ ସେଟା।
ହ ହ ଯଉ ଆମର ଏଠି ପର୍ବ ଆମ କେବଳ ଝିଅ ମାନଙ୍କ ପାଇଁ ହେଇଥାଏ କେବଳ ପାଳନ କରାଯାଏ ସେଦିନ ଝିଅ ମାନେ କେବଳ ସଜାସଜି ହେଇକିନା ଅ ଖାଲି ପାଦରେ ବୁଲିବେନି ଅଳତା ଲଗେଇକି ରହିବେ ତାପରେ ଇଏ ରଜ ପାନ ଖାଇବେ ରଜରେ ବିଭିନ୍ନ ପ୍ରକାର ପିଠା ଖାଇ ପୋଡ ପେଠା କାକ କ୍ଷୀରି ତ ଏମିତି ସଜବାଜ ହେଇକି କିନା ତାଙ୍କେ ଦଉଳି ଖେଳିବାକୁ ଯିବେ କେତେ ଗୋଟେ ସୁନ୍ଦର କେତେ ସୁନ୍ଦର ପର୍ବ ଆମ ତିକି ଆମର
ହଁ ବହୁ
କେତେ ପ୍ରକାର ବିଭିନ୍ନ ପର୍ବ ଅଛି ନାଇଁ ତମକୁ ପର୍ବ
ହଁ ହଁ ହଁ। ମତେ ନୂଆ ଖାଇ ଭଲ ଲାଗେ। ଆମର ନୂଆ ଖାଇ ପାଳନ କରୁ ସେଇଟା ଗୋଟେ ଭଲ ଲାଗେ ମାନେ ସମସ୍ତେ ଏ କାହିଁକିନା ସେଇଟା ମତେ ଏଥିପାଇଁ ଭଲ ଲାଗେ ଯେ ଆଉ ପୁରା ଜଏଣ୍ଟ ଫ୍ୟାମିଲି ମିଶିକି ସେଇଟା ଗୋଟେ ଜାଗାରେ ଖାଇବାକୁ ହୁଏ। ଆ ଗୋଟେ ଟାଇମ ରେ ଖା ଖାଇବେ ନୂଆ ଚାଉଳ ବଡ଼ ଘରର ବଡ଼ ଜଣେ ସେ ସେଦିନ ନୂଆ ଚାଉଳ ଯେଉଁଟା ଭୋଗ ଲଗା ହେଇଥିବ। ସେ ସମସ୍ତଙ୍କୁ ଦେବେ ତାପଠୁ ନୂଆ ଚାଉଳ ଆସେ ମାନେ ଏଇଟା ଆଃ ଚାଷୀ ମାନେ ମାନେ ସେପଟେ ଆଗରୁ ସେମିତି ହେଇ ଆସିଛି ସେ କ ହଁ।
ହଁ। ଏଇ ଯୋଉ ଗଣେଶ ପୂଜା ପରଦିନ ଯୋଉ ଆମର ନୂଆ ଖାରଣ ନୂଆଖାଇ ପାଳନ ହଉଛି କେତିକି ଖୁସି ଲାଗୁଛି କି ଯେ ଆମେ କିଛି ଯଉ ଆମର ଏ ନୂତନ ବର୍ଷ ଆସୁଛି ଆମର ନୂତନ ବର୍ଷର ଯଉ ଆମର ସ ଚାଷରେ ଚି ଏତିକି ସବୁ ଫଳ ଆମର ଚାଷ ସବୁ ଯଉ ହେଇଥାଉଛି। ସେଇଟାକୁ ଆମେ ପୁରା ସବୁ ପୁରା ଫ୍ୟାମିଲି ପୁରା ପରିବାର ସାଙ୍ଗରେ ବସିକିନା ବିଭିନ୍ନ ପ୍ରକାର ପ୍ରକାର ସବୁ ଖାଦ୍ୟ ବନେଇକି ବିଭିନ୍ନ ପିଠା ପଣା ବିଭିନ୍ନ ନୂତନ ପ୍ରକାର ମାନେ ସ୍ଵାଦିଷ୍ଟ ଖାଦ୍ୟ। ସୁସ୍ଵାଦିଷ୍ଟ ଖାଦ୍ୟ ବସିକିନା ସାଙ୍ଗରେ ଖାଇବା କେ ତେ ଭଲ ଲାଗେ ନାଇଁ?
ଆଜ୍ଞା ଆଜ୍ଞା ହଁ ସେଇଟା ବହୁତ ଭଲ ଲାଗେ।
ହଁ ଆଉ ଏଥର ବି ତ ଆଉ କିଛି ଦିନ ପରେ ଗଣେଶ ପୂଜା ହଉଛି ତାପରେ ନୂଆ ଖାଇ ହାଉଛି ସେତେବେଳେ ଘରକୁ ଯିବେ କି ନାଇଁ?
ହଁ ମୁଁ ମୁଁ ଯିବି ଘରକୁ ନହେଲେ ସେମାନେ ମାନେ ମୋ ଫ୍ୟାମିଲି ଯଦି ଟିକେ ଆସିବେ ଓଡିଶା ଆସିବେ ଆମ ଆମର ଯୋଉ ନେଟିଭ୍ ଅଛି ମାନେ ସେ ଯଉଠି ଆମ ଅଛି ସେଠିକି ଯିବେ ଯଦି ସେଠିକି ଯିବି ନହେଲେ ମୁଁ ପୁଣି ଯୋଉଠି ଆମେ ରହୁ ସେଠିକି ଯିବେ।
ହଁ ଆଉ ତମକୁ ଦସହରା ପର୍ବ ଭଲ ଲାଗେକ ନାଇଁ?
ହଁ ଭଲ ଲାଗେ ଭଲ ଲାଗେ ସେଇ ଏତ ସବୁ ଭାଇ ଭଉଣୀ ଆମର ଆମ ସେପଟେ ଏମିତି ହୁଏ କି ଦଶହରାରେ ସବୁ ଭଉଣୀ ବାହା ହେଲା ଭଉଣୀ ଯେମିତି ହେଲେ ବି ତା ଭାଇ ଘରକୁ ଆସିବେ। ଭାଇ ଯିଉନ୍ତିଆ ଏମିତି ପୂଜା ମାନେ ଅ ଉପବା ଉପବାସ କରନ୍ତି ସେ ଭଉଣୀମାନେ
ହଁ ହଁ ହଁ ମୁଁ ଶୁଣିଥିଲି ସେ ପଟେ ଏଇ ଯୋଉ କଣ କହୁଛନ୍ତି ସମ୍ବଲପୁର ସାଇଟଡେ ଏମିତି ଭାଇ ଯୁଅନ୍ତି ବୋଲି ପାଳନ କରୁଛନ୍ତି ମୋର ଗୋଟେ ସାଙ୍ଗଡି ଅଛି ସେପଟ ସାଇଡ ର ହଁ ସେଇଟା କଣ କେତେ ଦିନ ଭାଇଙ୍କ ପାଇଁ ଉପାସ କରିକି ନା ଉଁ ରହିଥାନ୍ତି କେତେ ଦିନ ରୁହେ ସେଇଟା
ସେଇଟା ଗୋଟେ ଦିନ ହିଁ ଉପବାସ କରାହୁଏ ବିନା ପାଣି କିଛି ନ ମାନେ କିଛି ନ ଖାଇକି ନ ପିଇକି ସେଇଟା ପୁରା ନିର୍ଜଳା ରଖାହୁଏ।
ହଁ ମୁଁ ସେଇଟା ଦେଖିଚି ବହୁ ସୁନ୍ଦର ସେଇଟା ଗୋଟେ ଉଁ ମୁଁ ଦେଖିଚି।
ହଁ।
ସେଇଟା ସେପଟେ ସେଟା ବହୁତ ସୁନ୍ଦରରେ ପାଳନ କରନ୍ତି ଝିଅମାନେ ବସେଇ ଭାଇଙ୍କପାଇଁ। ଏଇ ପର୍ବଟା।
ହଁ ଭାଇମାନଙ୍କ ପାଇଁ ଭଉଣୀମାନଙ୍କ ପାଇଁ ଆଜିକାଲି କରିଦଉଚନ୍ତି।
ହଁ ଆଜି ମୁଁ ମାନେ ଜାଣିନଥିଲି ମୋର ଗୋଟେ ସାଙ୍ଗ ସେପଟ ସାଇଟ ରନା ମାନେ ସମ୍ବଲପୁର ସାଇଟର ସେ ସମ୍ବଲପୁର ବଲାଙ୍ଗିର ସେପଟ ସାଇଟର ସେ ଝିଅ ଅ ତାଙ୍କର ସେଆଡେ ଭାଇ ଜୋଳନ୍ତେ ପାଳନ କରନ୍ତି ଦଶରା ଟାଇମରେ ମୁଁ ଏ ବିଷୟରେ ଆଗୁରୁ କିଛି ଜାଣିନଥିଲି ତାସହିତ ମିଶିଲୁଣି ଲୁଣି ହ ଏତେ ସୁନ୍ଦର ପର୍ବ ପାଳନ ହଉଚି ଭାଇମାନଙ୍କ ପାଇଁ। ଏତେ ଖୁସିରେ ସେମାନେ ପାଳନ କରନ୍ତି ଦଶହରାରେ ଉପାସ ରହିକିନା ତାପରେ କେତେ ମାନେ ମଜା ବି କରନ୍ତି ସେଇ ଉଁ ଭାଇଛୁଆନ୍ତି ବଳକୁ ମୁଁ ଦେଖିଚି ମତେ ବଢିଆ ଲାଗିଲା ସେଇଡା ଦେଖିକିନା।
ହଁ ସବୁ ଭାଇଭଉଣୀ ମାନେ ଆଉ ମୋର ବି ଯୋଉ ନାନୀମାନେ ଅଛନ୍ତି ସେମାନେ ସେମାନେ ଆସନ୍ତି ମୋ ଭାଇପାଇଁ। ମୋ ମା ମୋ ମାଉସୀ ଏମାନେ ଯାଆନ୍ତି ପୁଣି ତାଙ୍କ ମାନେ ମୋ ମାମୁଁ ମାନଙ୍କପାଇଁ ଏମତି ଥାଏ ସେଟା।
ହଁ ତ ଆ ଆମର ଇଆଡେ ତ ଏଇ ଭାଇ ଜୋନ୍ତି କେତେ ଭାଇ ଏମତି କିଛିନାହିଁ ମାନେ ମୁଁ ଜାଣିନଥିଲି କିନ୍ତୁ ଆମର ରାକ୍ଷୀ ପ୍ରୁଣ୍ଣିମା ରେ ରା ରାକ୍ଷୀ ପୂର୍ଣ୍ଣିମାରେ ସବୁହୁଏ ମାନେ ଓସା ତ କରୁନୁ କିନ୍ତୁ ରା
ହଁ ଆମ ସେପଟେ ଏତେ ରାକ୍ଷୀ ହୁଏନି କିଛି ମାନେ ହୁଁ।
ଆପଣଙ୍କଆଡେ ରାକ୍ଷୀ ନାହିଁ ତାହେଲେ ନା ହୁଏ?
ରାକ୍ଷୀ ମାନେ ଅଛି କିନ୍ତୁ ଏମତି ଏପଟ ଗୋଟେ ସାଇଡରେ ମୁଁ ଯେ ଯାହା ଦେଖିଚି ଯେମତି ରା କ୍ଷୀର ଗୋଟେ ବଡଆକାରରେ ସମସ୍ତେ ଖୁସିରେ ଇଏ କରନ୍ତି ଆମର ଆମ ଘରେ ତ ରା କ୍ଷୀ ବିି ଯାଏନି କୋଉ ମାନେ ପୂର୍ବପୁରୁଷ ଟାଇମରେ କିଏ ଗୋ କାହାର ଗୋଟେ ଡେଥ ହେଇଯାଇଥିଲା ସେ ରାକ୍ଷୀ ପୂର୍ଣ୍ଣିମା ଦିନ ତ ଏଯାଏଁ ମାନେ ଆମ ପା ଆମ ଘରେ ପାଳନ ହିଁ ହୁଏନି।
ହୁଁ କିନ୍ତୁ ଆମର ଆଡେ ରାକ୍ଷୀ ପୂର୍ଣ୍ଣିମା ବହୁତ ଭଲରେ ପାଳନ କରାଯାଏ। ଆମଭାଇକୁ ରାକ୍ଷୀ ବାନ୍ଧିଲେ। ରାକ୍ଷୀ ବାନ୍ଧିବୁ ମିଠା ଖୁଅ ଉଁ ସେ ଗୋଟେ ଗୋଟେ ଏଟାଗୋଟେ ରକ୍ଷାର ପ୍ରତୀକ ବୋଲି କୁହାଯାଏ ଏଇ ରାକ୍ଷୀଟାକୁ। ଓ କି ଜାଣେ ମୋ ଭାଇ ସଧାବଳେ ସିଏ ତାକୁ ଭା ଭଉଣୀକୁ ଭ ପର୍ଯ୍ୟନ୍ତ ମୁଁ ତତେ ଯାହାବି ହଉ ଯେକୌଣସି ପରିସ୍ଥିତିରେ ମତେ ଗୋଟେ ରକ୍ଷା କରିପାରିବି ସେଇଟା ଗୋଟେ ମାନ୍ୟତା ପାଇଯାଏ ଏମତିଆ ଟାଇପ ରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଉଚି।
ଉଁହୁଁ ହୁଁ ଆମର ସେ ଭାଇ ଯିନ୍ତିଆ ସେମତି
ଭାଇର ମାନେ ଆୟୁଷ ଉଁ ଠି ବଢିବ ତାକୁ କିଛି ବିପତ୍ତି ନ ଆସୁ ଭାଇ ମାନେ ଅ ସେ ଠିକରେ ରହୁ। ଭଉଣୀ ମାନଙ୍କୁ ଦେଖୁ ସେମତି।
ହଁ ଟିକେ ସେ ମାନେ ସମାନ ରାକ୍ଷୀ ପୂର୍ଣ୍ଣିମା ଟାଇପର ସେଇଟାବି ଭାଇ ପାଇଁହିଁ ତ କରନ୍ତିନା ସେଇହିଁ ହଁ। ଆମ ଓଡିଶାରେ କେତେ କୁଆଡ଼ୁ ସେଠି କେତେ ପ୍ରକାର ଭିନ୍ନଭିନ୍ନ ପର୍ବଅଛି ନାଇଁ ଦେଖିକି ବହୁତ ଖୁସି ଲାଗୁଚି ତା ଖାସ୍ କରିକି ଯା ଆମର ଯୋଉ ଅଁ ରଥଯାତା ଆମେ ଯଦି ଦେଖିବା ତମେ ଯାଉଥିବ ତ ତମେ ଏବେ ବାହାରେ କେବି ଯାଉଥିବ ବୋଲି ତୁମେ ଯଦି ଓଡ଼ିଶା ବୋଲି କହିବ ହଁ ମୁଁ ଓଡ଼ିଶାରୁ ବୋଲି ଲୋକମାନେ କେତେ ଖୁସିରେ କହୁଥିବେନା ହ ତମେ ଓଡ଼ିଶାର ତମେ ଜଗନ୍ନାଥଙ୍କର ସେଇଠି ରୁହ ବୋଲି କହିଲେକି ଏଟା ଶୁଣିଲେ କେତେ ଖୁସ
ହଁ ହଁ କହନ୍ତି ହୁଁ ହୁଁ ପୁରୀ ପାଇଁ ସମସ୍ତ ତେ ଯୁଆଡ଼େବି ମୁଁ ଯିବି ଯେଉଁଠିବି ମୋ ସାଙ୍ଗ ଅଛନ୍ତି ସମସ୍ତେ ପୁରୀ କଥା ଜାଣିଚନ୍ତି। ପୁରୀ କଥାହିଁ ପଚାରନ୍ତି।
ହଁ ଏଇଟା ମାନେ ଶୁଣ କେତେ ଖୁସି ଲାଗୁଥିବ ତାଙ୍କ ତେବେ ଶ୍ରୀ ଧାମରେ ମାନେ ମାନେ ଯେହେତୁ ଚାରି ଧାମରୁ ଗୋଟେ ଧାମ ଆମର ଓଡ଼ିଶାରେ ଅଛି ଏଇଟା ମାନେ ଶୁଣିବ ଗୁଡ଼ା ଗୋଟେ ଗୋଟେ ବହୁତ୍ ବହୁତ୍ ଭ ଭଲ ଜିନିଷକିଯେ ଏ ମହାପ୍ରଭୁଙ୍କ ନାଁରେ ଆମେ ସବୁ ପରିଚିତ ହଉଚୁ ଓଡ଼ିଶାବି ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ପରିଚିତ ହଉଚି। ଏହା ଲୋକମାନେ ଯେତେବେଳେ ଶୁଣିକି ବହୁତ୍ ଖୁସି ହୁଅନ୍ତିକି ତମେ ଅଁ ପୁରୀ ପୁରୀ ସ୍ଥାନ ସେପଟ ସ୍ଥାନରେ ତମେ ଜନ୍ମ ପାଇଛ ତମେ କେତେ ମାନେ କେତେ ପୁଣ୍ୟର କାମ କରୁଥିବୁକି ଯେଆମେ ଚାରି ଧାମରୁ ଗୋଟେ ଧାମ ସେ ଆମେ ଜନ୍ମ ପାଇଛୁ ସେଟା ଗୋଟେ ଶୁଣି ଗୋଟେ ଗର୍ବ ଲାଗେ ବହୁତ୍ ଖୁସି ଲାଗେ ନାଇଁ। ହାଲୋ।